ହ୍ୟାଲୋ।
ହ୍ୟାଲୋ।
ହଁ କୁହ।
କଣ କରୁଥିଲେ ଏବେ?
ଏଇ ବା ଶୋଇଥିଲି ଆଉ ଆପଣ?
ନାଇଁ ମୁଁ ଏମିତି ବର୍ଷା ହଉଛି ଭାରି ଭଲ ଲାଗୁଛି ବହୁତ ଦିନ ପରେ ଗୋଟେ ଥଣ୍ଡା ପାଗ ଭାରି ଭଲ ଲାଗୁଛି ଆଉ ଏମିତି ଏକଡ଼ ସେକଡ଼ ହଉଚୁ। ଲାଗୁଛି ବି ଆଉ ଟିକେ ଭଲ କି ବର୍ଷା ହବ କାହିଁକି ବର୍ଷା ଟା ପୁରା ଦେଖ ଦେଖା ଯାଉଛି ଜଉ ଯେ ଆକାଶରେ ହାଲକା ହାଲକା ଥଣ୍ଡା ପବନ ହଁ ହଁ ବର୍ଷା ଉଠେଇଛି। ହ ଭଲ ଲାଗୁଛି ଆଉ।
ଓହୋ।
ତମ ଆଡେ ବର୍ଷା ଉଠେଇନି?
ନା ଆମର ଇଆଡ଼େ ଖରା ହଉଛି ସକାଳେ ଟିକେ ଉଠେଇଥିଲା ମାନେ ଏଁ ବାରଟା ଗୋଟେ ବେଳକୁ ତାପରେ ଏବେ କଣ ଖରା ହେଲାଣି।
ହଁ ଆମ ଆଡୁ ବର୍ଷା ହେଇକି ତମ ଆଡକୁ ପଠେଇବୁ ଯିବ।
ହଉ ହଉ ପଠେଇଦବେ ଭାରି ଜୋର ଗରମ ଲାଗୁଚି।
ହ ହେରା ଆମର ସବୁ ଧାନ ଗଛ ନଷ୍ଟ ହେଇଜୀଵନା ଆଗପଟେ ହେଇଯାଉ ତାପରେ ତମପଟକୁ ଗଲେ ଗରମ କମିଯିବ ଆଉ।
ଆମ ଏପଟେ ଧାନ ଲଗା ହେଇନି କଣ କ ଆଉ
ଆଜ ଆମର ସବୁ ଏପଟେ ଧାନ ତଳି ପଡିଛି ଯୋଉଟା ଆମର ବିହନ ଘୁମ ଘରେ ଗଜା କରିକି ବିଲରେ ନେଇକି ପକାନ୍ତି ମାସେ ପା ହେଇଗଲେ ସେ ବିଲୁପ୍ତ ପାଇଁ
କଣ କହିଲେ?
ମୁଁ କହିଲି ଆପଣଙ୍କର ବିଲ ଅଛି?
ହଁ ବିଲ ଅଛି ନଅରୁ ଦଶ ଏକର ଭଳିଆ ବିଲ ଅଛି।
ଓହୋ।
ବଡ ଚାଷ ବି ହୁଏ।
ହୁଁ ଆପଣଙ୍କର ନିଜ ଘର ଲୋକ କରନ୍ତି ନା କାହାକୁ ରଖିଚନ୍ତି?
ହଁ ବାପା ବାପା ଲୋକ ଅଛନ୍ତି କରିବା ପାଇଁ ଆଉ ବାପା ଆଉ ପୁଅମାନେ ବି ଟିକେ ଟିକେ ଯେତୋବେଳେ କାମରୁ ଆସନ୍ତି ସିଆଡୁ ଆମର ଖଣି ଲାଇନ ନା ସେ ସେଇ ଠୁ ଯେତଳେ ଆସନ୍ତି ବାପା ଫୋନ କରନ୍ତି ଏମତି ଯେତୋଳେ ଅତି ଭିଡ ପଡିବ ସେ ଏକା ପାରିବେନି। ଆସିକି ବାପାଙ୍କୁ ସାହାଯ୍ୟ କରନ୍ତି। ଆଉ ନହେଲେ ଆମେ ଫୋନ ମାଧ୍ୟମରେ ହାଲୋ?
ଆଜ୍ଞା।
ହୁଁ ଏମତି ସବୁ କାମ ହୁଏ ଆଉ।
ଓହୋ ଆମର ବି ବିଲ ଅଛି ଯେ କିନ୍ତୁ ଆମ ଘରେ ଏଟା କେହି ବୁଝନ୍ତିନି ମାନେ ଖାଲି ସେମାନଙ୍କୁ କାମ କରିବାକୁ ଦିଆ ହେଇଯାଇଚି ସେମାନେ ଯାହା କରିସାରିବେ ସେମାନେ ଚାରଣା ରଖିବେ ଆମକୁ ବାରଣା ଦେବେ ଆଉ।
ନାଇଁ ଆମେ ସବୁ ନିଜ ହାତରେ କରୁ ଲୋକ ଲଗେଇକି ନିଜ ହାତରେ କରୁ। ବାବା ପାଖାପାଖି ଆମର ଭଲ ଚାଷ ମଧ୍ୟ ହୁଏ। ବାକି ଆମ୍ ମାନେ ଆମର ରୁଆ ବିଲ ପା କେନାଲ ସୁବିଧା ଅଛି। ଉଁ ଚାଷ ଭଲ ହୁଏ ପାଣିର ଅଭାବ ରୁହେନି। ଆଉ କେତେ ଦିନି ଗଲେ ସବୁ ଯୋଉ ରେଙ୍ଗାଲି ଆମର ପାଣି ଛାଡି ଦୋଉଚି।
ମୁଁ ତ ଆଜି ଯାଏ ଆମ ବିଲ ଦେଖିନି।
ଆମେ ବୋହୂ ହେଇକି ବି ମାନେ ଏଇ ଯୋଉ ଯେତେବେଳେ ବ ସେ ମାନେ ଶୀତ ଦିନ ହୁଏ ଧାନ ଫାନ ଆମ୍ ଟିକେ କାଦୁଅ ଫାଦୁଅ ରୁହେନି ଆ ହାଲ୍ ମାନେ କଅଁଳ ଖରା ଆମେ ସ ସବୁ ଯାଉ ଆମ ବିଲମାନେ ଦେଖିବା ପାଇଁ। ଖୁସିରେ ସବୁ ଗାଡିରେ ନିଅନ୍ତି ଆମକୁ ବୁଲେଇକି ଏଇଟା ଆମ ବିଲ ଏଟା ଆମେ ଦେଖିକି ମାନେ ପାଖ ବୋହୁତ ଉମ୍ ଦୂର ଦୂର ଯାକେ ବିଲ ଅଛି ସେରା ତ ଆମେ ଯାଇ ପାରିବୁନୁ। ଯୋଉ ପାଖ ପିଲା ସବୁ ପିଲାମାନାନଙ୍କୁ ବି ନେଇକି ଯାଆନ୍ତି ସାଙ୍ଗରେ ଯେ ଏଇଟା ଚିହ୍ନ ଏଇଟା ଆମ ବିଲ ଆମେ ମାନେ ଧୂଳି ମାଟିରେ ବଢିଚୁ ତ ଧୂଳି ମାଟି କଣ ଜାଣିଲ। ତାକୁ ବି ନେଇକି ବିଲ ଦେଖାଯାଏ। ମୋ ସାନ ପୁଅଟି ଅଛି ମୋ ପୁତୁରାଟି ସିଏ ତ ପୁରା ମାନେ ବିଲକୁ ଯିବା ପାଇଁ ଏତେ ଖୁସି ମତେ ଦି ମତେ ଦେଇଦିଅ ମୁଁ ଲୋକଙ୍କ ପାଇଁ ନେଇକି ଯିବି ଆ ତୁ ତ ନିଜେ ବ୍ୟାଗେ ବୋହିପାରିବୁନୁ। ଯିବୁ କୁଆଡେ ବାବାଙ୍କ ପଛରେ ବସିକି ଯିବି। ନାଇଁ ଆମ ଗାଁରେ ଧାନ ଚାଷ ହୋଉଚି ପ୍ରଧାନ ଚାଷ ଆଉ ମାନେ କୁହନ୍ତି ଆମ ଗାଁକୁ ଯେ ଉଁ ଧାନଘର। ମାନେ ଯେତେ ଧାନ ନୋଉଥିଲେ ଏଇ ଯୋଉ ବେପାରୀ ମାନେ ଆସନ୍ତି ଧାନ ସରେନି। ମାନେ କୁହନ୍ତି ଧାନ ପର ଆମ ଏଇ ଗାଁକୁ କୁହନ୍ତି ମାନେ ବୋହୁତ ଉଁ ବଡ଼ ଚାଷୀ ଏ ଗାଁରେ ଅଛନ୍ତି। ଜଣେ ଜଣେ କୋଡିଏ ପଚିଶି ଏକର ଭଳିଆ ବି ଚାଷ କରନ୍ତି।
ଆମର ଏପଟେ ହଁ ଆମର ସେତ୍ ସେତିକି କି ଅଧିକ ବହୁତ ବିଲ ଆମର ଅଛି। କିନ୍ତୁ ଆମର ନିଜର କି ଚାଷ ମୋ ବାବା ହଉଛନ୍ତି ପାଞ୍ଚ ଭାଇ। ତ ପାଞ୍ଚ ଭାଇ ଭିତରୁ ସମସ୍ତେ ରହିଲେ କଟକ ରେ କିଛି ନା କିଛି ଗୋଟେ କଲେ ବଡ ଭାଇଙ୍କ। ବଡ ବାବାଙ୍କର ପୁଅ ପୁଅ ବୋହୁ ଦି ଦି ଜ ଦିଟା ପୁଅ। ତାଙ୍କର ଦିଜଣ ଯାକ ବୋହୁ ପୁଅ ଚାକିରିଆ। ସାଡେ କଟକରେ ରହିଲେ ତାପରେ ତାପରେ ଯିଏ ପୁଅ ସେମାନେ ବି ସେଇ କଟକରେ। ଆଉ ପିଇସି ବି ଜଣେ ଅଛନ୍ତି ସିଏ ବି କଟକ। ଆଉ ଘରେ ମୋ ବାପା ଯିଏ ସିଏ ବି ବାହାରେ। ଆଉ ଘ ଦା ବିଲ ଫିଲ କେହି ଦେଖିବାକୁ ନାହାଁନ୍ତି ଆଉ। ସେଇ ଲାଗି କାମ କରିବାକୁ ଦିଆ ହେଇଯାଇଛି ସେମାନେ ଖାଲି କାମ କରିକି ଆସି। କି ଦିଅନ୍ତି ଆଉ ତାପରେ ଏଠି ଯିଏ ଜା ଆସିଲେ ନେଇକି ଗଲେ ଆଉ।
ମାନେ ହସ ଲାଗିବ ତମକୁ ଶୁଣିଲେ ବୋଧ ହୁଏ। ପିଲାମାନେ ଆମର ଇଞ୍ଜିନିୟରିଂ କରିକି ଆସି ଚାଷ କରୁଛନ୍ତି ନା ଏଡା ଗୁଡେ ଖୁସି ତାଙ୍କୁ। ଆମେ କଣ ଚାଷ କରିବୁ। ହେଲେ ଯେତେବେଳେ ଛୁଟିରେ ଆସିବେ ହ। ଯେତେବେଳେ ଛୁଟିରେ ଆସିବେ ନା ବିଲକୁ ଯିବା ପାଣି ଇଏ କରିବା। କାହିଁକିନା ଆମେ ଏଇ ପରିବେଶରେ ବଢିଛୁ ଛୁଆ ଦିନରେ। ଆମେ ଅ ଜ ଯେତେ ଆମେ ଆମ ପିଲାମାନେ ଜାଣିନାହାନ୍ତି କିନ୍ତୁ ଆମେ ତ ଚାଷୀ ବନ୍ଧି ଘର ଝିଅ। ଅବଶ୍ୟ ସ୍ଵାମୀ ମାନେ କାମ କଲେ ବି ଅଲଗା ବେପାର କଲେ ବି ଫିର୍ ବି ଚାଷ ସହିତ ଜଡିତ।
ହଁ।
ଏମିତିରେ ସବୁ, ଆଗ ତାପରେ ଆମର ହଉଚି ଯୋଉ ଚାଷ ହେଇକି ନିଜେ ଲୋକ ଆସିକି ଧାନ ବସେଇଦେବେ। ଆମର ଯୋଉ ଚାଉଳ ଟା ଆମେ ନିଜେ ଘରେ କରିଦଉ। ଲୋକ ଆସିକି ବସେଇ ଦିଅନ୍ତି ଇଏ କରିଦିଅନ୍ତି ଲୁକ୍ ପୁଣି ମିଶିନି ଘର ପାଖକୁ ଆସେ ଧାନ ପେସେଇ ଦେଲେ। ପୁଣି ଆମର ଏଠି ସବୁ ଅଛନ୍ତି। ଆମକୁ ତ ପାଛୁଡି ଆସେନି ଆସିକି ଧାନ ଫାନ ପାଛ ଫାଛୁଡି ପୁଛୁଡି ଦିଅନ୍ତି। ଅରୁଆ ଚାଉଳ ଉଷୁନା ଚାଉଳ ବର୍ଷକର ଚାଉଳ ଫାଉଳ ହେଇକି ଆଉ ଯାହା ହେଲା ଆ ବିକ୍ରି ପାଇଁ ହେଇଯାଏ। ଏବେ ତ ଗମେଣ୍ଟ ପୁଣି କରିଦେଇଛି ଏକତିରିଶହ ଧାନ କୁଇଣ୍ଟାଲ। ଲୋକ ଚାଷ କୁ ଆଉ ଟିକେ ଆଗ୍ରହୀ ହଉଛନ୍ତି।
ହଁ।
ଯଦି ସୁବିଧାରେ ଏକତିରିଶହରେ ଦେଇ ହବ ହ ମାନେ ଚାଷୀ ତା ପରିଶ୍ରମର ଫଳ ପାଇ ଯାଉଛନ୍ତି। କିନ୍ତୁ ଖାଲିରେ ଦେଲେ ଟିକେ କଷ୍ଟ ପଡୁଚି ଆଉ।
ମୋର କିନ୍ତୁ କିଛି ଜ୍ଞାନ ନାହିଁ ଏଇ ଚାଷୀ ମାନେ ପାଛୁଡା ପାଛୁଡି କି କିଛି ବିଷୟରେ ଅଛି ବତେଇଲେ ମୁଁ ସବୁ କରିଦେବି କିନ୍ତୁ ନ ବତେଇ ଯାଏ ତ ମୁଁ ଆମର ତ ଏତେ କିଛି ଜାଣିନି।
ନାଇଁ ନାଇଁ ତମେ ତ ଏବେ ପଢା ପିଲା ନା ହଁ। ପଢା ପିଲା ଛୋଟ ପିଲା ଧୀରେ ଧୀରେ ସମୟ ସହିତ ଆମେ ବି ମୋ ବାହାଘର କୋଡିଏରୁୁ ଏକୋଇଶି ବର୍ଷ ଭିତରେ ହେଇଥିଲା। ଆଉ ତା ଭିତରେ ଆମେ ଆସିକି ଶାଶୁଙ୍କର ଏକ୍ସପାୟାର ହେଇଗଲା। ସିଏ ଆସି ପାଞ୍ଚ ବର୍ଷ ହେଲା କ୍ୟାନସର ହେଇଥିଲା ସିଏ ନଷ୍ଟ ହେଇଗଲେଣି। ତେଣୁ ଏବେ ଯେହେତୁ ଘରର ବଡ ମୁଁ ମୋ ଉପରେ ସବୁ ଦାୟିତ୍ୱ। ଯେ ମୁୁଁ ହିିଁ
ହଉ ହଉ
ହଁ। ତେଣୁକରି ସବୁ ଜିନିଷ ନ ଜାଣିଲେ ବି ବୟସ ଅନୁସାରେ ଶିକ୍ଷା ଟା ଆମକୁ ଅ ଅଧିକ ମିଳିଯାଉଛି। ତେଣୁ ସବୁ ଜିନିଷ ଜାଣିବା ନିହାତି ଦରକାର। ନ ଜାଣିଲେ ତ ଘର ଚଳିବନି ପିଲାଙ୍କ ଉପରେ ରଖି ଦେଖିବାକୁ ପଡିବ ଘରେ ଆଜି କଣ ରୋଷେଇ ହବ? ଆଜି ଲୋକ କଣ କାମ କଲେ କେତେ ଜଣ ଗଲେ? ବାହାରେ ଯେହେତୁ ସ୍ଵାମୀଙ୍କ ଦିଅର ରହୁଛନ୍ତି ତାଙ୍କ କଥା ବି ଜାଣିବାକୁ ପଡିବ। ଏମତି ସବୁ ଜିନିଷକୁୁ ମାନେ ମିକ୍ସ କରିକି ଆମ ଡ୍ୟୁଟି। ଟି ପ୍ରତିଦିନ ଚାଲେ।
ଓହୋ ହ ଆମ ଏପଟେ କିନ୍ତୁ
ଆମର ପ୍ରବଳ ଘଡଘଡି,। ବର୍ଷା କମିଗଲା ଏଇନା ପ୍ରବଳ ଘଡଘଡି।
ମୋର ଏପଟେ ଟିକେ ପଠାଅ।
ହି ହି ବର୍ଷା ଯାଉ ଏଇ ଯୋଉ ଘଡଘଡି ନ ଯାଉ ବହୁତ ଜୋରେ ଘଡଘଡି, ଚଡଚଡି। ବୋଧ ହୁଏ ତମକୁ ଫୋନ୍ ର ଆବାଜ୍ ଆସୁ ଥାଇପାରେ।
ହଁ ଆସୁଚି ଟିକେ। ଆମ ଏପଟେ ନା ଏଇ ଏଇ ଚାରି ପା-ଆମର ତ ଏଠି ଚାରି ପାଞ୍ଚ ଦିନରେ ଥରେ ବର୍ଷା ହୁଏ।
କ ହସି ହସି ଗଡି ଦଉଛି।
ସେ ଜଣେ ମରି ଯାଇଥିଲେ ଘଡଘଡି ପଡିକି।
ହଁ। ବୋହୁତ୍ ଜୋର୍ ବହୁତ୍ ଜୋର୍ ଘଡଘଡି ଚ ଡି ହେଲା କିନ୍ତୁ ବର୍ଷା ଟା ଯେତିକି ହଉଥିଲା ବର୍ତ୍ତମାନ କମିଗଲା। ଘଡଘଡି ଚଡ୍ ଚଡି ଶୁଖିଲା ଘଡଘଡି ଚଡ୍ ଚଡି ଗୁଡା ହଉଚି ଟିକେ ଖାଲି କମିଯାଆନ୍ତା କି।
ଓହୋ ହଁ ବା ଆମର ଏପଟେ ବି ଚାଳି ମାନେ ଏଇ ଇ ଆଠ ଦିନ ତଳେ ହେଇଥିଲା ଜଣେ ମରିଗଲେ ଘଡଘଡି ପଡିକି।
ପ୍ରଭୁ ନାଇ ପରା ଘଡଘଡି ଚଡ୍ ଚ ଡି ହେଲେ ଡର ଲାଗୁଚି ନହେଲେ ଖାଲି ବର୍ଷା ହେଲେ ବି କିଛି ଛି ଅସୁବିଧା ନାହିଁ ଏଇ ଯୋଉ ବର୍ଷା ଟିକେ ହେଇଗଲା ମାଟି ଓଦା ହେଇଗଲା ଏବେ ବି ଅନ୍ଧାର କରିଚି କିନ୍ତୁ ବର୍ଷା ଟା ପୁରା ବନ୍ଦ ହେଇଗଲା ଘଡଘଡି ଚଡଚଡି ଆରମ୍ଭ ହେଇଗଲା।
ହୁଁ ସବୁବେଳେ ଏଇଆ କରୁଚି ପା।
ଅମ୍ ବା ବହୁତ ଜୋରେ ଇଏ ରହୁଛି। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଘରେ ସେଇ ମାମାଙ୍କ ଦେହ -ଦେହ ଟିକେ ଖରାପ ଅଛି। ଆଉ ସମସ୍ତେ ଭଲ ଅଛନ୍ତି।
ଠାକୁର କରନ୍ତୁ ସେମିତି ସମସ୍ତେ ଭଲରେ ରୁହନ୍ତୁ। ଦେହ ପା ସମସ୍ତଙ୍କର ଭଲରେ ରହୁ।
ଓ ହଁ। ଆପଣଙ୍କ ଦେହ ଭ ଅଛି ତ?
ହଁ ଭଲ ଅଛି। ହଁ ଦେହ ଭଲ ଅଛି ଭଲ ନ ରହିଲେ ଭଲ ରଖ୍ ରଖିବାକୁ ପଡୁଚି ଯେହେତୁ ଦାୟିତ୍ଵ ଅଧିକ ହଉ- ହଉ। ଆଜି ଏତିକି କଥା ହଉଚେ ପରେ କଥା ହବା। ହଁ।
ଅଁ।